କର ନମସ୍କାର ଭାଇ।
ନମସ୍କାର ଭାଇ।
ଭାଇ କଣ ଗୋଟେ ହସା ହସି ଶୁଣଆକୁ ମିଳୁିଛି ମାନେ ଗୋଟେ ଖୁସି ଅଛ ଆଉ ବହୁତ ଆନନ୍ଦ ଅଛ ଜଣା ପଡୁଛି ଆଉ।
ନାଇଁ ଭାଇ ମାନଙ୍କର ସ୍ୱର ଶୁଣିଲେ ତ ସବୁବେଳେ ଆନନ୍ଦିତ ଲାଗେ ଆଉ।
ଏ ଭାଇ କଣ କରିବି ଖରା ଦିନ ବୋଲି। ଗୋଟେ ଲସି ଇଏ କରିବି ବୋଲି। ଆଣିଥିଲି ଦିଟା ବୁଝିଲ ଦିଟା। ଫ୍ରିଜର ଆଣିଥିଲି ଗୋଟା ଫ୍ରିଜର ଖରାପ ହେଇକି ଯାଇଛି। କଁ କରିବି ମୋ ମୁଣ୍ଡରେ ବହୁତ ଟେନସନ ଚଡ଼କ ପଡିଲାଣି। ଥଣ୍ଡା ଦିନ କ ଭାବିଲି। ଫ୍ରିଜର ମ ଏଇ ଯୋଉ ରଖିବା ପାଇଁ ସାଇତିକି। ସବୁ ରଖିବା ପାଇଁ
ହଁ।
ରାବିଡି ଫାବିଡି ଦହି ଫହି ସବୁ ଘରେ ରଖିବା ପାଇଁ ସେ ଫ୍ରିଜର ଟା କେମିତି କଁ ହେଇଛି ନା। ଇରେ ସେ ଯୋଉ ଘଡଘଡି ଚଢ ଚଢି ମାରିଲା ସେ ଫ୍ରିଜର ପୋଡିଯାଇଛି। କମ୍ପାନୀ ବାଲା ଆଉ କ୍ଲେମ୍ କଲା ବେଳକୁ। କହୁଛନ୍ତି ଯେ ଏଇଟା ଆମେ ପୋଡିଲେ ଆମେ କିଛି କରିପାରିବୁନି ଆପଣ ଆର୍ଥିଂ କନେକ୍ସନ ନଥିଲା।
ଓକେ ଓକେ ଓକେ ଓକେ ଓ।
କୁହ କହ।
ସେ ଫ୍ରିଜର ଟା କେତେ ଟଙ୍କା ପଡୁଛି।
ଫ୍ରିଜର ଟା ପଡିଥିଲା ଚବିଶ ହଜାର ଟଙ୍କା। ଦିଟା ଆଣିଥିଲି ଅଡ ଚାଳିଶ ହଜାର ଦେଇକି।
ଏରେ ଏରେ‌ ଏରେ ଏରେ‌ରେ ପୁରା ଟୋଟଲ ଫ୍ରିଜ ଟା ମୁଁ ଭାବିଲି କଣ। ଛୋଟ ମୋଟ କଣ ମେସିନ୍ ଭଳିଆ ଫ୍ରିରେ ମାନେ ଥଣ୍ଡା କରିବାକୁ କଣ ଥିବ ବୋଲି। ଓ ଟୋଟଲ ରେଫ୍ରିଜେରେଟର ଟା ହେ ହେ ହେ ହେ ଓ। ଇଟସ୍ ଭେରି ସାଡ୍।
କଥା ହଉଛି କଁ କି ସେଇଟା ଇ ଏମ ଆଇ ରେ ଆଣିଛି ହୁଁ। ଉଁ ହୁଁ ତମ ପାଖରେ ଭାଇ କଣ ହବ କି ଏଇ ମାସରେ ଦଶ ହଜାର ଟଙ୍କା ଭଳିଆ ହବ କି।
ବିଲକୁଲ ନାହିଁ।
ଯଦି କିଛି ହଉଛି ନହେଲେ ଭାଉଜ କୁ ମାଗିକି ଟିକେ ଦେଇଥାଅ।
ଭାଉଜଙ୍କ ସାଲାରି ଆସୁଛି ଭାଉଜ କୁ ଟିକେ ମାଗିକି ଦିଅ।
ବଢିଆ କୋଶଚି ବଢିଆ ଉତ୍ତର କିନ୍ତୁ ତାର କିଛି ପ୍ରତି ଉତ୍ତର ନାହିଁ।
ଦିଅ ଦଶ ହଜାର ଟଙ୍କା ଭାଇ ସତରେ ଦରକାର ମ ହସିଲ ତମେ ସତରେ ଦରକାରେ। ହ
ନାଇ ବର୍ତ୍ତମାନ ସମୟରେ ପଇସା କେବଳ ଗୋଟିଏ ଶୋର୍ସ ହିଁ ଦେଇପାରିବ। ଆଉ ମୁଁ କହିବିନି ସେ ସୋର୍ସ ଟା।
ମୁଁ ଫୋନ କରିବା ବେଳେ ଟେନସନ ଲାଗିଲାଣି କେଇ ଇନ୍ସୁରାନ୍ସ ଫନନ୍ସୁରାନ୍ସ କିଛି ନାହିଁ। ଆଚ୍ଛା ତମ ଆଡେ ଯୋଉ ଦୋକାନ ଫୋକାନ ହଉକି ଥଣ୍ଡା ଥଣ୍ଡା ପାଇଁ ଏ ଯୋଉ ଦୋକାନ ଫୋକାନ ସବୁ ହେଇଛି। ସେ କେତେଟା ଲାଗେ ଫ୍ରିଜ ରଖୁଛନ୍ତି ଦୋକାନରେ।
ଆ ସେମାନେ ରଖୁଛନ୍ତି ଦିଟା।
। କଣ ଚାଲିଛି କୋକ କଲା ନା କଣ କେତି ଚାଲିଛି ତମର ଟିକେ କହୁନ ମତେ ଟିକେ ଆଇଡିଆ ଦଉନ। ନହେଲେ ଗାଁରେ ଗୋଟେ ନେଲେ ଦୋକାନ କରିବି ଆଉ।
ଆମ ଆଡେ ତ ଭୋସି ମିସ୍ତ୍ରୀ ଚାଲିଛି ଆଉ।
କୋଉ କେମିତି କଣ କରୁଛନ୍ତି ସେନ୍ତୁ।
ଆଉ ତାଙ୍କର ଭୋଜି କୁ ବତରଇକି ମିଶ୍ରୀକୁ ବତରଇକି ତାଙ୍କର। ଅ ଗୋଟେ ପୁରା ସୁନ୍ଦର ଭାବରେ ଲେମ୍ବୁ ଟିକେ ମିଶେଇ ଦେଇ। ପୁରା ଭୁସି ମିଶ କରିକି ପୁରା କୋଟିପତି ସେମାନେ ସମସ୍ତେ। ପ୍ରତ୍ୟେକ ପ୍ରତ୍ୟେକ ଗ୍ଲାସ। ରେ ପାଖାପାଖି ଚଉଦ ଟଙ୍କା ଲାଭ।
ଆଚ୍ଛା, ଆଚ୍ଛା।
ଆଉ ସେଇଭଳି ସେଥିରୁ ସେମାନେ ସବୁ କୋଟିିପତି ଆଉ।
ଓହୋ ହୋ ଏ ଥଣ୍ଡା ବ୍ୟବସାୟ ତ ଟା ତମର ଗୋଟେ ଭଲ ଚାଲିଛି ନା।
ହଁ ଥଣ୍ଡା ପୁରା ଆମର।
ହଁ
ପୁରା ଆମ ଅଞ୍ଚଳ ପୁରା ଥଣ୍ଡାଇଛି ବର୍ତ୍ତମାନ।
ଏଇ ମାସରେ। ଭଲ ବେପାର ଟେ ହେଇଥିଲା ଟଙ୍କା ଆଠ ଦଶ ହଜାର ଟଙ୍କା ହେଇଥିଲା ଏ ମାସରେ। ଆରେ କଣ କଲା ବେଳକୁ ଇଆଡେ କଲା ବେଳକୁ ଇଆଡେ ରାବିଡି ମିଳୁନି। ଏ ଦହି ଓମଫେଡ ଦହି ଦହି ମିଳୁନି।
ହ
କଣ କରିବୁ? ମୁଁ ବି ଜାଣିବି ନା ବସା ଦହି କୋଉଠୁ କେତେ ଆଣିବୁ ସେ ଦହି ଆଣିଲା ବେଳେ ଦହି ଖଟା ହଉ। ଆ କଣ କରିବ ଭ ତମର ଭ ବଡ ଲୋକ ତମର କଣ ଅଛି। ଆଉ କଣ କୁହ ତମର ହାଲଚାଲ କଣ ଖବର କୁହ ମୋର ତ ଭାରି ଅସୁବିଧା ତମେ ଦଶ ହଜାର ଟଙ୍କା ଦେବା ପାଇଁ। ହସିଲ ତମେ ଖାଲି ତ ମନା କଲ ଦଶ ହଜାର ଟଙ୍କା ନବା ପାଇଁ।
ଏବେ ବ୍ୟବସ୍ଥା କରିକି ଆର ମାସ ଆଡ଼କୁ ଦେବେ। ଦୁଖ ଟିକେ କଣ ଦେଇ ହେଇପାରିବ ଦେଖ ଆଉ ମୁଁ କଣ କହୁଥିଲି କହିଲ। ଆଉ ତମ ଗାଁ ରେ ତମ ଦୋକାନ କେମିତି କଣ ଚାଲିଛି।
ଖାଲି ଏବେ ଟିକେ କଷ୍ଟମର। ନହେଲେ ବଢିଆ ଚାଲିଛି। କଷ୍ଟମର ଟିକେ କମିଯାଇଛନ୍ତି।
ବାପା ବସୁଛନ୍ତି ନା କଣ କି ନା ଭାଇ ବସୁଛି।
ଦୋକାନରେ।
ହଁ।
ଦୋକାନରେ ବାପା ବସୁଛନ୍ତି।
ଆଉ ଭାଇଟାକୁ ମଝିରେ ମଝିରେ ବସଉନ ସେ ପାଠ ପଢୁ ଯେ ବସାବସି କାମ ଫାମ ଟିକେ ଶିଖୁ।
ଆଉ ତାକୁ ଟିକେ ଶିଖେଇଦେଲେ ହଅନ୍ତା ଆଉ।
ଆଛା କଣ ପଢିଲା ଏବେ ପ୍ଲସ ଟୁ ପାସ ହେଲା ବା କଣ କରିବ? ଗ୍ରାଜୁଏସନ କରିବେ ନା କରିବେନି।
ନାଇଁ ସିଏ କ ସିଏ ମାନେ ଜାଣିପାରୁନି କଣ ଅନର୍ସ ରଖିବ ବର୍ତ୍ତମାନ।
ହ
ତାକୁ ଗୋଟେ କଣ କ‌ଣ ଅନର୍ସ ରଖିଲେ ହବ କେଜାଣି ସିଏ ନିଜେ ଚୟନ କରୁ। ତାକୁ ପୂର୍ଣ୍ଣ ସ୍ଵାଧୀନ ଦିଆଯାଇଛି।
ହୁଁ ନାଁ ମ ସେ ସେ କରିବ ଆଉ।
ତାର କେମେଷ୍ଟ୍ରି ଅଧିକ ମାର୍କ ଆସିଚି କିନ୍ତୁ ସେ ଫିଜିକ୍ସିରେ ରୁଚି ରଖୁଛି। କିନ୍ତୁ ତାକୁ ପଢ଼ିବାକୁ ମଜା ଲାଗୁଛି ଲିଟ୍ରେଚନ୍।
ଆଚ୍ଛା ଆଛା
ତାର ସେଇଭଳିଆ ସମସ୍ୟା ରହିଛି। ସିଏ ବି ଜାଣିପାରୁନି ଯେ କଣ ଚୟନ କଲେ ତା ପାଇଁ ଭଲ ରହିବ।
ହୁଁ ହୁଁ ହୁଁ ଦେଖ ଏଇ ସବୁ ଜିନିଷ ଗୁଡାକରେ ଆମେ ସିଏ ତାର ନି ନିଜର ନିଜସ୍ୱ ଅଛି‌। ସେ ଚୟନ କରିବ ଯେ ଠିକ୍ ଅଛି କିନ୍ତୁ ତମେ ଯେ ଆମେ ଯୋଉଟା ବା ବାସ୍ତବିକ ଭାବେ ଯୋଉଟା ଆମକୁ ସଠିକ୍ ହବ ଯୋଉଥିରେ ଆମକୁ‌ ହୁଁ ସ୍ୱାଭାବିକ ଭାବେ ଶୀଘ୍ର ଚାକିରି ମିଳିବ ତା ପାଇଁ ଆମେ ଆମେ ତତ୍ପର ହବନା ଆଉ ଆ ସିଏ ତା ମନ ଇଚ୍ଛା ଯଦି କହିବ ମୁଁ ଏବେ ପଢିବି ହରସ୍କୋପ ବିଷୟରେ ପଢ଼ିବି କି ସେମ ଅଲଗା ଜିନିଷ ପଢିବି ସାଇକୋଲୋଜି ପଢିବି ତ ସେଥିରେ ବେ ଶିକ୍ଷକତା ବି ପୁଣି ବାହାରୁନି ଆଉ ଏଭଳିଆ କଥା ଆଉ।
ଆଉ ତାଙ୍କୁ ସେ ଏ ଯୋତିରୁ
ହଁ ତ ନେଟୱାର୍କ ଟିକେ ଆସୁନି ଭଲ ଜାଗାରେ ଟିକେ ଆସ। ଠିକ୍ ଅଛି ନେଟୱାର୍କ ଯେ ଟିକେ ମଝିରେ ମଝିରେ କଥା କଟୁଛି।
ତାର ପ୍ରାଞ୍ଜଳ ତା
ହଁ ଆଚ୍ଛା ଏଇ ଯୋଉ ତମର କଣ କହୁଥିଲି କହିଲ ତମର ସେ ଯୋଉ ଗୋଟେ କାମ କରୁନୁ ତମ ଦୋକାନ ଟା ଗାଁ ରୁ ଭାଙ୍ଗିକି ସେ ଯୋଉ ରା ରାସ୍ତାରେ ତମର ଯୋଉ ଟାଙ୍ଗିଚିଆ ରାସ୍ତା ଆଗରେ ତମର ଯୋଉ ଘରଟା ଥିଲା। ଜାଗାଟା ଥିଲା ସେଇଠି ଦୋକାନ ଟାକୁ ଆଣୁନ ହରି ଏଠି ଭଲ ବେ ରାସ୍ତା ଟା ମେନ୍ ରାସ୍ତାଟା ହେଲାଣି ଯୋ ଲୋକ ବାକ ଯିବାଆସିବା କରୁଛନ୍ତି ଦୋକାନ ନାହିଁ ସେଠି ଭଲ ହବ।
ସେ ଯୋଉ ଜାଗାଟା ଅଛି ସେଟା ଟିକେ ମାନେ ତାର ସେ ପଟା ଜାଗା ନାହିଁ ସେଢା। ମାନେ ସେଟା ଟିକେ ଜବର
ଆଉ ସେଇଟା ଟିକେ କନଫ୍ଲିଟ ରହିଛି ତ ସେଇଥା ପାଇଁ ମୁଁ ବି ଭାବୁଥିଲି ଦୋକାନ ଉଠେଇ ଆଣିବି ବୋଲି ବାପାଙ୍କୁ କହୁଥିଲି। କିନ୍ତୁ ବାପା କହୁଥିଲେ ବାପା କହୁଥିଲେ ଟିକେ ରହ ଦେଖିବା କଥା ହବା ଟିକେ ଏ ସେ ଯୋଉ ଆମର ସରପଞ୍ଚ ଯୋଉ କହୁଥିଲି ସେ ସରପଞ୍ଚ ସାଙ୍ଗେ ଟିକେ କଥା କଥା ହେଇକିରି ଟିକେ କଣ ଆଲୋଚନା କରିକି ଦେଖିବା ଚେଞ୍ଜ କରିବା ଆଉ।
ଆଚ୍ଛା ଆଚ୍ଛା।
ସେମାନେ ସେମାନେ କଥା ହେଇନାହାନ୍ତି ଏବେ ମିଟିଂ ଟା ଥିଲା ଏବେ ମଝିରେ ଏବେ ରଜ ପାଇଁ ଟିକେ ମିଟିଂ ଫିଟିଂ ଗୁଡା ସବୁ ସ୍ଥଗିତ ରହିଛି। ଆଉ ଏଢା ସବୁ ଖୋଲିଲା ପରେ ମିଟିଂରେ ଚେୟାରମ୍ୟାନ୍ ସରପଞ୍ଚଙ୍କୁ ଡାକିକି ଟିକେ ସେ ଗାଁ ମାଁ ମନ୍ଦିର ରେ ଟିକେ ମିଟିଂ ଟା ହବ।
ନାଇଁ ନାଇଁ ଯାହା କରୁଚ କର ତମେ ସେ ଜାଗାକୁ ଆଣିଲେ ମୁଁ କାଇଁ କହୁଚି କଇଲ ଦିନକୁ ଦିନ ମାର୍କେଟ ବଢିଲାଣି। ଆମ ଜାଗା ଟା ଭଲ ଜାଗାଟା ଅଛି ଆଉ ସେଇଠି ଦୋକାନ ଟା କରିବ। ଆଉ ଯାହାବି ଯାହା ରଖ ଏ ଯୋଉ ତେଜରାତି ରଖ ରାସନ ଜିନିଷ ଯାହା ରଖ ଭଲ ଚାଲିବ। ହଁ ନହେଲେ ଗାଁରେ ଗୋଟେ ଦୋକାନ କର ତୋ ସାନ ଭାଇକୁ ତାକୁ ବସା ଏଇଠି ହେଲା। ମୋ ବାପା ବସନ୍ତୁ ଏଇଠି ଆସେ ଦୋକାନ ଏପଟେ ଦୋକାନରେ ଭଲ ଚାଲିବ ଦୋକାନ।
ହଁ ସେ ସେମିତି କରିବା କହିଦବା ପୁଣି ନହଲେ। ନାଇଁ ବଢିଆ କଥା ସେଇଠି ଭଲ ଚାଲିବ ନାଇଁ କି?
ଆଉ ମୁଁ ଆଉ କ ପାଇଁ କହୁଛିି ଦେଦି ଭଲ ଚାଲି ମୋର ଯୋଉ ଯୋଉ ଲସ୍ ଚାଲିଛି। କନି କନି ମୋର ଇଚ୍ଛା ନାହିଁ ଆଉ ଏ ଟାଉନ ରେ ଆସିକି ଅଛି କାମ କୁ ମୋର ଇଛା ନାହିଁଁ।
ହଁ ପରା ଏଇ
ଗାଁକୁ ଯାଇକି କରିବୁ ଠିକ।
ଠିମର ହ ହଁ।
ହୁଁ।
ଆ ବିଲ ବାଡି କାମ ଠିକ ଠାକ ଚାଲିଛି ମାନେ ଚାଷବାସ ହଉଛି ତ ନା ନାଇଁ ଭାଗ ଦେଇଦେଲ?
ହଁଁ ପୁରା ସେଗୁଡା ସବୁ ସଫା କରଇ ଦେଲୁ। ଆଉ
ହୁଁ।
ଆଉ ଏଥର ତ ଆମ୍ବ ବିକ୍ରି ଭଲ ହେଲା। ଆ ଆହୁରି ଚାଲିଛି ଆହୁରି ଆମ୍ବ ଚାଲିଛି ସେ ଦେଶୀ ଆମ୍ବ ଗୁଡା ସରିଗଲା ଏବେ କଲମୀ ଆମ୍ବ ଚାଲିବ।
ଆମ୍ବ କିଲ କେତେ କଣ ଦଉଛ? ବେପାରୀ ନଉଛନ୍ତି ଟଏ
ଯୋଉମାନେ ବେପାରୀ ଆସୁଛନ୍ତି ସେମାନେ ଅତି କମ ଦାମ ରେ ନୋଉଛନ୍ତି। ସେମାନେ ପୁରା କେଜି କୁ ଦଶ ଟଙ୍କା, ବାର ଟଙ୍କାରେ ନେଇଯାଉଛନ୍ତି।
ହୁଁ, ହୁଁ, ହୁଁ।
ହଉ ହଉ କିନ୍ତୁ ଆମେ ଡାଇରେକ୍ଟ ମାର୍କେଟରେ ଆମର ଯୋଉ ଗାଡି ଟା ନେଇକି ସେ ଗାଡିଟାରୁ ଗାଡି ଟା ଧରିକି ଯୋଉ ମାର୍କେଟ ଗଲେ ଆମେ ପାଖାପାଖି ତିରିଶ ରେ ବିକୁଛୁ କେଜି। ଭଲ ଆମ୍ବ ଗୁଡା ନା ଦେଶୀ ଆମ୍ବ ଗୁଡା,
ହୁଁ।
ଆଉ ତ ସେଇଟା ପାଇଁ ଭାବୁଛୁ ଯୋଉ ସେ ସେ ସାନ ପିଲା ଟା ଆମର ଯୋଉ ସାନ ଭାଇଟା ତାକୁ ମୁଁ କହିଲି ତୁ ସେ ବେପାରୀ ମାନଙ୍କୁ ଦେଆ ନା ଆମେ ନିଜେ କରି ବିକ୍ରି କରିବା ଭଲ ଲାଭ ଆ
ସେ କୋଡିଏ ଟଙ୍କାରେ ବାର ଟଙ୍କାରେ ନେଇିକି ଗଲେ ବିକିବେ ତାକୁ ଚାଳିଶ ଟଙ୍କାରେ। ତମେ ନେଇ ବେପାରୀକୁ ଦବ ବାହାର ବେପାରୀ କୁ ଦବ ଠିକି ଗାଁ ବେପାରୀ‌ ବୁଲା ବେପାରୀ ସେ ଲାଭ ରେ ପାଇଁ ଆସି ବୁଲୁଛନ୍ତି।
ହଁ, ହଁ ଇଏ ଖାଲି ଅସ୍ତବ୍ୟସ୍ତ ହେଇଯାଉଛି ସେ, ସାନ ଭାଇ ସେ ଖାଲି କହୁଛି ଆ ପଣସ ଟା! ପଣସ ତ ସେ ଆନ୍ଧ୍ରା ବେପାରୀ ତ ଜାଣିଥିବ ସେମାନେ ଆସିକି ସବୁ ନେଇଯାଉଛନ୍ତି ଆଉ, ସେମାନେ ଆସିକିି ପାଚିଆକୁ ଆଉ ଦଉନାହାନ୍ତି କଞ୍ଚା ଗୁଡା ସବୁ ରପ୍ତାନୀ କରିଦଉଛନ୍ତି ଆଉ,
ହଁ ହଉ ଆଉ କଣ କରିଆ? ହଁ ହଁ ହଉ ମୁଁ ରହିଲି ଯାଉଛି ସୋଇଆ। ଆ ଦେଖି ତ ବେପାର ଠିକ ଠାକ କରେ ଦୋକାନ ବଜାର ଟା ଟିକେ ବଢା। ପଇସା ପତ୍ର କୋଉଠୁ ଆଣିବି ମୋର ତ ହଇରାଣ ଆଉ ହବ ଯଦି ଦଶ ହଜାର ଟଙ୍କା ଦେଖିବୁ ଟିକେ ଭାଉଜ ଙ୍କୁ କହିବୁ ଦଶ ହଜାର ପାଇଁ ହେଲା,
ଆ ବ୍
ହଉ ରହିଲି ମା।
ପଇସା ଆୟୋଜନ କରିକି ଫୋନ କରୁଛି ହଉ, ହଉ ହଉ।
ହଉ, ହଉ, ହଉ।
ହଁ, ହଁ।